ନମସ୍ତେ ବନ୍ଧୁ ନମସ୍ତେ।
ନମସ୍ତେ କେମିତି ଅଛନ୍ତି?
ବୋହୁତ ଭଲ ଅଛି ତମେ।
ହଁ ମୁଁ ଭଲ ଅଛି।
ଆଉ ଆଜି ହଁ ବହୁତ ଆଜି ଯାହା ବର୍ଷା ହେଲା ଟିକେ।
ହଁ।
ଇନ୍ଦ୍ର ଦେବ ଟିକେ ପ୍ରକାଶ କଲେ ଆଉ। କହିଲେ କେତେ ଆଉ ଲୋକଙ୍କ ଦୁଃଖ ଦେଖିବି?
ହଁ। ଲୋକ ତ ଛାଡ ଛାଡ ଏ ଗଛ ପତ୍ର ସବୁ ତାଙ୍କ ଦୁଃଖ ଆଉ ସହିପାରିଲେନି।
ହୁଁ।
ହୁଁ। ଆଉ କଣ ଏବେ କରୁଛ।
ଏଇଠି ବସିଛି ଆଉ ଲାଇନ ପଳେଇଥିଲା ଲାଇନ ଯିବା ଆସିବା କରୁଛି କାହିଁକି ଷ୍ଟାଣ୍ଡ କରୁନି।
ହୁଁ।
ତମେ?
ମୁଁ ଆଉ ବସିଛି ଆମର ଲାଇନ ଅଛି ଇହି ଜମା ଯାଇନି ମେଗ ପବନରେ।
ନାଇଁ ଗାଁ ରେ କବା ଯାଇନି ଆମର କିନ୍ତୁ ଯୋଉ ପବନ ଦେଲା ଚାରିଟା ବେଡୁ ପଳେଇଥିଲା ଆସିଲା ପୁଣି ବର୍ଷା ହଉଚି ଏବେ।
ନାଇଁ ମାର୍କେଟ ରେ ଜମା କାଟିନି।
ନା ମାର୍କେଟ ରେ ବା କାଟନି ମାଡ ଖାଇବେ ଲାଇନ ବାଲା।
ଏ ଗୋଡେଇକି ବୋସାରି ଆଣିବେ ପିଟି ଦେବେ ଭରେ।
ତ ଆମେ ପଇସା ଦଉଛୁ କାଟୁିବା କ ପାଇଁ?
ହଁ ନା ଗାଁ ରେ ଭାରି ପ୍ରୋବ୍ଲେମ୍ ଟିକେ ପବନ ହେଲେ ମେଘ ପବନ ନ ଉଠଉ ଟିକେ ପବନ ହେଲେ ସେ କାଟିଦେବେନି। ଦି ତିନି ଘଣ୍ଟା ନିକା ଏଇ ଗାଁରେ ଏଇ ବର୍ଷା ଦିନେ ଭାରି ଅସୁବିଧା।
ମେଘ ପବନ ତ ଛାଡ। ଖରା ଦିନେ ବି ଏବେ କାଟି ଦଉଛନ୍ତି ପୁରା ଖାଇ ପିଇ ସାରିଥିବୁ ଠିକ ଶୋଇଆ ପାଇଁ ଯିବୁ ଲାଇନ୍ ପଳେଇଥିଅ।
ହଁ ବା ଆଉ କଣ କରିବି ଇନଭର୍ଟର ଯାହାର ଅଛି ତା ଟିକେ ଭଲ ନହେଲେ ନାଇଁ।
ହଁ ଇନଭେଟରରେ ବି ଜମା ଜଣିଛ ଯୋଉ ଫାନ ଏତେ ସବୁ ରୁମରେ
ନା ନା ଘୁଲିବନି ହଁ ହଁ ଆସ୍ତ ଆସ୍ତେ ଘୁଲିବ।
ପୂର୍ବି ସେ ପବନ ବି କୁଆଡେ ହଁ। ଆସସି ଯେ ଆଉଛି ଲାଇନ ଏଇଆ କରଛି ଆଉ। ଆଜି ଟିକେ ଥଣ୍ଡା ଲାଗିବ ଭଲ ଲାଗିବ ବି ଶୋଇଆ ପାଇଁ କାଲି ଜମା ଶୋଇ ହେଲାନି ରାତିରେ।
ନା ଲାଇନ ଆସିଲେ ସିନା ଫାନ ବୁଲିଲେ ଥଣ୍ଡା ଲାଗିଲେ ବଢିଆ ଲାଗିବ। ଶୋଇବାକୁ ଲାଇନ ଆସିଲୁ ଯଉ ଗରମକୁ ସେଇ ଗରମ।
ହଁ ଲାଇନ ଆସୁଛି ପଳଉଚି ଆସୁଛି ପଳଉଚି କାହିଁକି ନା ଷ୍ଟାଣ୍ଡ କରୁନି।
ହୁଁ।
ମାନେ ଜାଣିଛ ମାନେ ଆମର ଝିଅର ଏକୋଇଶିଆ ଥିଲା ହେଲା
ହୁଁ ହୁଁ।
ଆ ମାନେ ସେଇଦିନ ଲାଇନ୍ ଟା ମାନେ ଜୋରେ ବର୍ଷା ପବନ ହେଲା ଲାଇନ୍ ଟା ଟାସ୍ କର ଯୋ ନା। ପୋଡିଗଲା ମାନେ ଭାବ ଲାଇନ ଆସିଲାନି। ମା ତିନି ଦିନ କିନ୍ତୁ ବେଶୀ ଗରମ ମାନେ ରାତିରେ ଆମର ମାନେ ଗୋ ଗୋଟେ ଲାଇନ ଆଇଲା ଗୋଟେ ଲାଇନ ଆଇାନି ବିପିଏଲ ଏପିଏଲ୍ ଆଇଲାନି ଏମିତି ହେଲା ଆମର ଦି ଦିଟା ମିଟର ଦିଟାଙ୍କ ବିପିଏଲ ହେଇଯାଇଛି ପୁଣି ରାତି ଯେ ଆମ ଝିଅ ଅ ଇନଭେଟରରେ ଯୋଉ ଏକୋଇଶ ଦିନ ତ ଲାଇନ ନ ଥିଲା ସବୁ ଯାକ ଇନଭିଟରରେ ପଳେଇଲା। ତା ତଥାପି ଯଦି ନୂଆ ଇନଭଟର ଦିଟା ଲାଗିଛି ନା ସେଥିପାଇଁ ଇଏ ହେଇଥାନ୍ତା। ଦେଖିଲା ଆଳକୁ କଣ ହେଲା ନା ଚାରା ଆମ ଝିଅ ମାନେ ପୁରା ଛୋଟଟେ ପୁରା ଛାଟ ପିଟି ହେଲା। ରାତିରେ ବି ଆସିଲା ପଳେଇଲା ପୁଣି ଲାଇନ ଟା। ହେଲା କଣ ପୁଣି ଭାଇ ହୁଁ ମୋ ଭାଇ ଆମର ସ ଲାଇନ ବାଲା ତ ସେ ହେଲା କରେଣ୍ଟ ସବୁ ଜଣିଚି। ନି ରାତିରେ ଯାଇଁକି ସେ ଯୋଉ ଏଠୁ ଆଉ ଗୋଟେ ଲାଇନ କୁ ଗୋ ହଁ ଦିଟା ଏ ବିପିଏଲ ଥିଲା ଗୋଟେ ଏପ ପିଲ ଗୋଟେ ବିପିଏଲ ପୁଣି ରାତିରେ ଯାଇକି ଶୋଇପାଇଲୁ ନହେଲେ ଭାବନି ଲୋକ ପୁରା ଛାଟି ଫିଟି ହଉଥିଲେ।
ସେ ଛୋଟ ଛୁଆ ଟା ତ ଛାଟି ପିଟି ହେଇକି ପୁରା ଅକାଲିଆ ହେଇକି ଶୋଇଥାନ୍ତା ଆଉ କଣ କଛନ୍ତି।
କିଛି ନହଲେ ବାହାରେ ବୁଲିବୁ ସେ ଛୁଆଟା କୁଆଡେ ବୁଲିବ।
ହଁ ସିଏ ବୁଲି ପାରିବନି କି ତା ମା ବି ଯାଇପାରିବ। ଯା ହଉ ଯାହା ହେଲେ ତ ହେଲା ଆଉ ଲାଇନି ଠିକ କରିଦେଲେ ଶୋଇଲେ ଆଉ କ।
ଆଉ ବିଞ୍ଚଣା ରେ ବି କେତେ ବିଞ୍ଚିବ।
ହୁଁ କେତେ ବୁଞ୍ଚିବୁ ବିଞ୍ଚିଆ ଅଭ୍ୟାସ ଛାଡିଗଲାଣି ଯେ ଆଗ କାଳରେ ବିଞ୍ଚଣା ସେ କରଥିଲା।
ଠି ଗୋଟେ ବୁଢୀଟିଏ ଥିଲା ତାର ଏଇ ଖରା ଦି ନହବ ମାନେ ସେ ତା ଦେହରେ ପବନ ବାଜୁ କିି ନ ବାଜୁ ଚା ସବୁବେଳେ। ଗୋରୁଥିବ କିନ୍ତୁ ସେ ମରିଗଲା ଆଉ।
ହୁଁ। ଏ ତ ବୟସ ହେଲା ସି ମରିଗଲା ଆଉ।
ନା ବୟସ ହେଇନି।
ଓହୋ କଣ।
କଣ ହେଲା କହିଲ ସିଏ ଥରେ ଏମିତି ଛା। ତ ପରେ ଯାଉଥିଲା ମାଙ୍କଡ଼ ଗୋଡେଇଲା ସେ ଗଳି ପଇଲା ତା ଅଁ। ଟା ନୁହେଁ ନା ଭାଙ୍ଗି ଯାଇଥିଲା ହେଲା।
ସେ ସାଙ୍ଗେ ସାଙ୍ଗେ ଚୋକ ହେଲା ନା ନା ଥିଲେ କିଛି ଦି।
ନାଇଁ ବହୁତ ଦିନ ପଢି ପଢି କାହିଁକି ନା। ତାହେଲେ ଯେତବେଳେ ଭାଙ୍ଗିଗଲା ହଁ। ସେଥିପାଇଁ ସେ ବହୁତ ଦିନ ପଢି ପଢି ପଢି ପଢି ଚାଲିଗଲା ଆଉ।
ଓହୋ ସେ ବିିଚଁନ୍ତି।
ହୁଁ।
ଆଉ କଣ ଖାଇଛନ୍ତି?
ସନ୍ଧ୍ୟା ସନ୍ଧ୍ୟାବେଳେ ବା ଖାଇଥିଲି କଣ କହିଲା ଉପମା। ମୁଁ ନିଜେ ଆଜି ଉପମା ବନେଇକି ଖାଇଥିଲି।
ଉପମା ଖାଲି ଉପମା ନା ଉପନା ଉପମା ଘୁଗୁନି ନା।
ନାଇଁ ଖାଲି ଉପମା ତା ଦେହରେ ବାଦାମ ସବୁ।
ହୁଁ ହୁଁ ବଢିଆ ଲାଗିଥିବ ଆଉ ମାନେ ଝୁଝୁରା ନା ଅ। ମାନେ କାଦୁଆ ଟାଇପ ର।
ନାଇଁ ନାଇଁ ମତେ କାଦୁଆ ଭଲ ଲାଗେନା ପୁରା। ଗରମ ଗରମ ହବ ଖାଇଦବ ପୁରା ଝୁରଝୁରା ଟାଇପ ର ଭଲ ଲାଗିବ।
ହୁଁ ହୁଁ ହୁଁ।
ଆଉ କୁଆଡେ ନବାରେ ଥିବ ସେ କାଦୁଆ କାଦୁଆ କଲେ କାହିଁକି ନା ସେମିତି ନରମ।
ହଁ ହଁ ହଁ। ଆଉ ରାତିରେ କଣ ଖାଇବେ ହେଇଛିି?
ସେଇ ରୁଟି ଆଉ କଣ।
ସେଇ ତ ରୁଟି ଆଉ ସେ ଖରା ଦିନେ ଯୋଉ
ଥିଲା ଯୋଉ ଚାରିଟା ବେଳେ ଆଜି ପ୍ରବଳ ଆମ୍ବ ପଡିଛି ଆମ ଗଛରେ।
ନାଁ ମୋ ପାଇଁ ଦିଟା ପଠା।
ଏଇ ଯୋଉ ବର୍ଷା ପାଇଁ ଗଛରେ ସେ ଆମ୍ବ ଗୁଡା ବଢିଆ ବଢିଆ ଦେଖିବା ପାଇଁ କିନ୍ତୁ କଣ ହଉଛି ନା ଭିତରେ ପୋକ ହେଇଯାଉଛନ୍ତି ବର୍ଷା ପାଇଁ
ମିଠା ପାଇଁ ମିଠା ହେଇଥିବ ଯଦି ଅଧିକ ମିଠା ହେଇଥିବ ସେଥିପାଇଁ କହି ଟାକୁଆ ଟାକୁଆ ପୋକ ହେଇଥିବ।
ଟାକୁଆ ସେ ପୋକ ଖାଇ ଖାଇକା ପୁରା ଏତେ ପର୍ଯ୍ୟନ୍ତ ପଳେଇ ଆସୁଛନ୍ତି।
ହୁଁ। ହ ଏବେଠାରୁ ପୋକ ହେଲାଣି ଆର ମାସରୁ ପୋକ ହେବେ ଏଇ ଯୋଉ ମାସ ଆମ୍ବ ସିଜିନ ସଇଲେ।
ହଁ ଆମ୍ବ ସିଜିନ ସରିଗ ଖାଲି ସାରୁ ସାରୁ ଆମ କାଲି ଯୋଉ ଦେଖିବ। ଏ ଶୁଣ ଗୋଟେ ମଜା କଥା ମୋର ଖୁଡି ଏ କଁ ହେଇଛି ନା ଗୋଟେ ଆମର ଯୋଉ ସୁନ୍ଦରୀ ଗଛ ଯୋଉ ନୁହେ ନା ଆମ୍ବ
ହଁ ଆମ୍ବ ସୁନ୍ଦରୀ ହଁ ସୁନ୍ଦରୀ ଆମ୍ବ।
ତା ଆମ୍ବ ଟା ବଢିଆ ଦେଖା ହୁଏ ତା ଦେହେରେ ପୋକ ହେଇଯାଇଛନ୍ତି ସେ ଆଉ ଗୋଟେ ଖାଇ ଦେଇେଛନ୍ତି ପୁରା ଚୁଚୁମିକି ଖାଇ ଦେଇ ଚନ ଆଉ ଗୋଟେ ଯେତେବେଳେ ମୋ ଯେ ଆଁ
ଏବେ ମାନେ ଏବେ ହଁ।
ତାପରେ ମୋ ଜେଜେମା ଆଉ ଗୋଟେ କାଟିଲେ କହିଲେ ଦେଖି ଏଇଟା କାଟିକି ସେ ଚୁଚୁମି କି ଖାଆନ୍ତିନି କାଟିକି, କାଟିକି ଦେଖିଲା ବୁଳୁକୁ କ କଣ କଲେ ଜାଣିିଛ ହଳଦୀ ପାଣି ପିଇଲେ।
ପେଟରେ ପୋକ ମରିବ।
ଆରେ ସେ ଗଛଟାରେ ପୋକ ଖାଲି। ସବୁଥିରେ ନୁହେଁ ଗୋଟେ ଗୋଟେ ଏଥିରେ ପୋକ ହେଇଯାଉଚନ୍ତି।
ହୁଁ।
କିନ୍ତୁ ବଢିଆ ଦେଖିବାକୁ ଦେଖିବା ମନ କଣ ହେଇଯିବ ବାସ୍ନା ବି ସେ ଭଳିଆ ନା।
ହୁଁ ନା ସୁନ୍ଦରୀ ଆମ୍ବ ଗୁରା ଭଲ।
ହଁ ସେଇଥିରୁ ମୁଁ ଆଜି ପାଇଛି ମୁଁ କହିଲି ନା ତାକୁ ଏଇ ରାତିରେ ଖାଇବିନି ଦିନରେ କାଲି ଦେଖିବି ଭଲରେ ଖାଇ ନହେଲେ ମୁଁ ପୁଣି ହଳଦୀ ପାଣି ପିଇବାକୁ ପଡିବ।
ସେଟା ଧଳା ଧଳା ପୋକ ଯୋଉ ମୋଟା ମୋଟା ତା ଭିତରେ ବାହାରି ଯାଇଛି ଆମ୍ବ ପୋକ ଉରା।
ମ ମୋଟା ହେବେ ପୁରା ଚୁଇଁ ଚୁଇଁ।
ଏବେ।
ହଁ ପୁରା ନା ଜନ୍ମ ହଉଛନ୍ତି ନା ବର୍ଷା ହଉନି। ପାଣି ପାଇଲେ ସିନା ସେ କଣ ହୁଅନ୍ତା ସେ ତା ମିଠା ବି ସେ ଆମ୍ବ ଗୁଡା ନା ସେଥିପାଇଁ ତା ଭିତରକୁ ପଳଉଛନ୍ତି।
ହଁ।
ଆଉ ତମର ଖାଇବା କଣ ସନ୍ଧ୍ୟାରେ?
ସନ୍ଧ୍ୟାରେ ଖାଇଥିଲି ଚିପ୍ସ କୁର କୁରି।
ରାତି।
ରାତିରେ ଦିନରେ ହେଇଥିଲା ବନ୍ଧାକୋବିି ତରକାରୀ କି ଥିଲା। ତାପରେ କ୍ୟାପ୍ସିକମ୍ ପିଆଜ କଞ୍ଚା ଲଙ୍କା ପକେଇକି ପୁରା ତେଲ ତେଲିଆ ତେଲିଆ କରିକି ପୁରା ଭାଜି ଦେଇଛି ତାପରେ ରୁଟି ହେଇଛି ଆଉ।
ଓହୋ।
ଟି ଆଉ ଦିଟା ଆଳୁ ପରଟା ହେଇଛି।
ଏ ସତ କଥା ଆଳୁ ପରେ ତ ମନେ ପଡିଲା ଏଇ ଖୁଣା ମ ମ ମା କହୁଥିଲା ଆଉ କଣ କରିବି ସେଇ ଭଜା ଖାଇ ଖାଇକା ଭଲ ଲାଗୁନି ଆଳୁ କଷା କରିଦବା ପୁରୀ କରିଦବା ବର୍ଷା ମୁଁ କହିଲି ନା ମୁଁ କହିଲି ନା ସେ ଜଉ ଆଳୁ ଟା ଜଉ ସିଝେଇବ ଆଳୁ କଷା କରିବାକୁ। ଆଳୁ ପରଟା କରିଦଉନୁ। କହିଲା ଧଣିଆ ପତ୍ର ବା ନାହିଁ ମୁଁ କହିଲି ଧଣିଆ ପତ୍ର ନଥାଉ ସେମିତି ବନେଇଦେ ସବୁ ଖାଇଦେବେ ଆଉ।
ଧଣିଆ ପତ୍ର ନଥାଉ ଭୃଷଙ୍ଗ ପତ୍ର ବାଡିରେ ଥିବେ ସେ ମସଲାରେ
ହଁ ଭୃସଙ୍ଗ ପତ୍ର ଅଛି କିନ୍ତୁ ଧଣିଆ ପତ୍ର ଟା ପକେଇଲେ ବାସ୍ନା ହୁଏନି ନା।
ଭୃସଙ୍ଗ ପତ୍ର ଥରେ ପକେଇକି ଖାଅ ଦେଖିବ ତାପରେ ମତେ କହିବ ନିଶ୍ଚୟ।
ହଁ ହଁ।
ଭୃସଙ୍ଗ ପତ୍ର ବି ବଢିଆ ଲାଗିବ।
ହଁ ତମେ ଆହୁରି ବନ୍ଧାକୋବି ଖାଉଛ ସିଜିନ ତ ପଳେଇଲାଣି।
ସିଜିନ ପଳେଇଲେ କଣ ହବ ଆମର ତ ମାର୍କେଟରେ ଯାହା ମିଳିବ ସେଇ ଆଣିକି ଖାଇବ ସିଜିିନ ବେସିଜିନ ଆମର ନାହିଁ।
ନାପା ଗାଁରେ ରହିଲେ ସବୁଠୁ ଭଲ ଯେ। ସବୁ ପନିପରିବା ଖାଇପାରିବା ନୂଆ ନୂଆ ହଉ ହଉ ଖାଇବ। ଏବେ ଜହ୍ନି ଆମେ ଖାଇଲୁ ଜହ୍ନି।
ଗାଁ ରେ ଏବେ କାକୁଡି ନୂଆ ନୂଆ ଝୁଢୁଙ୍ଗ ନୂଆ ନୂଆ ହଉଥିବ।
ତମେ ଜହ୍ନି ଖାଇଲଣି ନା।
ହଁ ଜହ୍ନି ସବୁଦିନ ଆଣୁଛନ୍ତି।
ହଁ ଆମେ ବି ଜହ୍ନି ଖାଇଲୁଣି।
କିନ୍ତୁ ଜହ୍ନି ଆମେ କଣ ଏଇରା ଶୁଖଡ଼ା ଯେମୁଡ଼ା ଯୋଉ ବିକୁଛନ୍ତି ଖାଉଛନ୍ତି। ତମର କଣ ବିଲରୁ ଆଣିକି କି ଗାଁରେ ଅଛ ନା ନା ମର
ନାଇଁ ନାଇଁ ଗାଁରେ ଗାଁରେ।
ଆଉ ଗାଁରେ ତ ବଢିଆ ଆଉ କଣ। ସମସ୍ତେ କହୁ। ଲ
କିନ୍ତୁ ଯୋଉ ବାହାର ଜାଗାରେ ଯୋଉ ରହିବୁ ପରିବା ରେଟ ବହୁତ।
ପରିବା ରେଟ ତ ସବୁ ଷାଠିଏ ସବୁ ଷାଠିଏ ।
ସବୁ ଷାଠିଏ ଯାହା କିିଣିବୁ ଷାଠିଏ।
ହଁ ଟମାଟର।
ନାଇଁ ନାଇଁ ଗାଁ ରେ ଟିକେ କମ୍। ଗାଁରେ ଟିକେ କମ କାହିଁ କହିଲ ଗାଁ ରେ ସମସ୍ତେ ସେଇ ଭଳିଆ ଚାଷ କଲେ ନା। ସେଥିପାଇଁ ମଝିରେ ତ ଯୋଉ ଆଳୁକୁ ପଚାରୁ ନଥିଲେ।
ହଁ ଆଳୁକୁ ମଝିରେ ପଚାରି ନଥିଲେ ଚାଷ ଯାହାର ତାଙ୍କ ଘରେ ଗଧା ହେଇଥିବ। ଆମର ତ ଏଠି ଅଡିିଆ ପଇଁଚାଳିଶ ଚାଳିଶ ଆଉ ହୁଁ-ହୁଁ।
ନାଇଁ ଆମ ଘରେ ବା ଆଳୁ ଅଛି ଏବେ ବିି ଏ ଏଥର କାହିଁକି। କି ଆମର ଟିକେ ଅଧିକ ଲଗା ହେଇଥିଲା ଏଥରକ ଏଥରକ ବହୁତ ଦିନ ପଳେଇଲାଣିି।
ହୁଁ ଏ ପଚୁ ଥିବ ଖରା ଦିନେ ମିଞ୍ଚାନେଖା।
ଆଉ ସେ ଆମେ ତ ଗରମରେ ପଚି ଯାଉଛନ୍ତି ଆ ଆଉ କଣ ହଁ ପଚିଯିବ ପୁରା।
ସେଇନେକା ତ ମା ବାହାର କରଥିବେ ଆଳୁ।
ମା ସେଥିପାଇଁ ମା କହିବ ଆଉ ମୁଁ ଯଦି ମା କହିବ ନେଇଯାଆକୁ ସେ ଗାଡିଆରେ ଫୋପାଡି ଦବ। ଡେଲି କି ବସିକି ଗୋଟେ କାମ ଲଗେଇଁ ଦଉଛନ୍ତି।
ଆଉ ଗୋଟିଏ ଯଦି ପଚାରିବ ଆଉ ଗୋଟେ ଲାଗିଲି ସେଠି ଚାରିଟା ପଚାରିବ ହୁଁ ବହୁତ
ତଥାପି ଆମେ କଣ କରିଚୁ ଜାଣିଚ ନା ଗୋଟେ ମାନେ ବାଡିରେ ଗୋଟେ ଘର ବନେଇ ଦେଇଚୁ। କଣ୍ଟା ଫଣ୍ଟା ଦେଇକି ତଳେ ମେଜିଆ କରିକି ପକେଇ ଦେଇଚୁ ତା ଦେହରେ। ରଖିଛୁ କଁ କହିଲ ବାଲି ଥଣ୍ଡା ହବ ବୋଲି ତଥାପି ତା ଦେହରେ ପଚି ଯାଉଛି।
ସେ ବାଲିରେ ତ ଆଳୁ ରଖନ୍ତି ଆଉ ଆମର ବାପଘର ସାଇଟ। ଏ ଆମ ବାପର ଗାଁରେ ଆମର ବି ବାପଘର ସବୁ ଚାଷ ବାସ ହୁଏ ସେଠି ଆଳୁ ହୁଏ ସବୁ ପରିବା ହୁଏ। ତେଣୁ କହୁଛ ଗାଁ ରେ ଆମ ଘର ବି ଗାଁ ରେ ଆମର ବି ଚାଷ ବାସ ହୁଏ ପରିବାପତ୍ର ସେ ଆଳୁ ସେ ଆଳୁ ଘର ଗୋଟେ ହେଇଥିବ ବାଲି ପଡିଥିବ ଆଳୁ ଗଧା ହେଇଥିବ। ହୁଁ ହୁଁ ମୋ ବୋଉଥର ମୋ ମା ମୋ ବୋଉ ଡେଲି ଆଳୁ ପାଚିଆ ନା ପଚା ପାଚିଆ ବାହାର କରିଥିବେ ହେରା ଫୋପାଡୁ ଥିବେ।
ପାଟିରେ ପାଟି କରିସିବେ ତମେ ତ ଚାଷ
ହୁଁ ବିକିବନି ଇଏ କରିବନି ହଁ ଯଦି ନ ବିକିବ ଏ ଏତେ କାହିଁ କରୁଛ? ହୁଁ ହୁଁ
ଆମ ଘରେ ବି ସେଇଆ
ହୁଁ।
କିନ୍ତୁ ଆମ ଘରେ ପ ଭଲ ଲାଗେନି ବେଶୀ କାହିଁକି ମି ହେଇଟା କିଛି ନହଲେ ବିକିବୁ କଣ ଗୋଟେ ଆଳୁକୁ
ହୁଁ।
ଆମର ଏ ବି କିଛି ପରିବା ପତ୍ର ହେଲେ ବିକା ବିକି ହୁଏନି କିନ୍ତୁ ସାରୁ ଟା ହେଲେ ବିକିନ୍ତି ସାରୁ ଏତେ କିଏ ଖାଇବ?
ହୁଁ ନା ସାରୁ ମୋର ବହୁତ ପ୍ରିୟ ସାରୁ ମତେ ବହୁତ
ତମ ମୋ ଦିଦିର ବି ସାରୁ ମାନେ ଏତେ ପ୍ରିୟ ମାନେ ପଖାଳ ଶୀତ ଦିନ ବି
ହଁ ପା ମୋର ପା ସାରୁକୁ ସିଝେଇକି ଚଟଣି କରିକି ସେ ଝୋଳ କରିକି ର ଶୁଣ କଞ୍ଚା ଲଙ୍କା ଦେଇକି ମୋର ବା ପ୍ରିୟ ବହୁତ ପ୍ରିୟ ଭାତ ପଖାଳ ଭାତରେ ସେ ଝୋଳକୁ ଗୋଳେଇକି ସାରକୁ ଖାଇ ହୁଁ ହୁଁ
ହଁ ମୋ ଦିଦି ବି ସେଇଆ ସେଥିରେ ବେଶୀ ଧଣିଆ ପତ୍ର ବି ସେଇ ଟାଇମରେ
ହୁଁ ହୁଁ ଶୀତ ଦିନ